ଶୁଭ ପ୍ରଭାତ।
ଶୁଭ ସଖାଳ।
ହଁ ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ, ମୁଁ ଭଲ ଅଛି।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
ଆଉ ସଖାଳୁ କେତେବେଳେ ଉଠିଲେ?
ମୁଁ ସାଢେ଼ ସାତଟା ବେଳୁ ଉଠିଲିଣି।
ଆଚ୍ଛା, ଆଉ ଉଠିକି କଣ କଲେ?
ଉଠିକି, ଏବେ ତ ଉଠିଚି ଦଶ ଦଶ ମିନିଟ ପୁର୍ବୁରୁ।
ଆଚ୍ଛା। ଆଉ ଆଜି ଦିନର କାମ କଣ ରଖିଚନ୍ତି?
ଆଜି ଡ୍ୟାନ୍ସ କ୍ଲାସ୍ ଅଛି ସେଇଠିକି ଯିବାର ଅଛି। ତାପରେ ଆ ଗାଧୁଆ ପାଧୁଆ ତାପରେ ଖାଇବା ତାପରେ ଟିକେ ବୁଲିଆକୁ ଯିବି ଆଉ।
କୋଉଠି କି ବୁଲିଆକୁ ଯିବେ?
ଆ ଏ ଏମିତି ପାଖାପାଖି ଆଃ।
ଆଚ୍ଛା। ମୋର କଣ ମୁଁ ବିବାହିତ ତ ମୋର ଗୋଟେ ଛୋଟ ପୁଅ ଅଛି ଦେଢ ବର୍ଷର, ଆଉ ଘରେ ମୁଁ ଏକା। ତ ଉଁ ସ୍ଵାମୀ ତାଙ୍କ କାମରେ। ଉଁ ମୁଁ ଘରେ ଅଛି ଆଜି, ବାହାରର କିଛି ମାନେ ନାହିଁ ଯିବା ପାଇଁ କୁଆଡେ।
ଓଃ ତାହେଲେ ପ୍ଲାନ ନାହିଁ ଆଜି କୁଆଡେ ଯିବାର।
ନାଇଁ।
ଏବେ କଣ କରୁଛନ୍ତି ଆପଣ?
ଏବେ ଅଛି ଫ୍ରି ବସିଚି ଆଉ ହୁଁ।
ହୁଁ।
ଆଉ ଆପଣଙ୍କୁ ରୋଷେଇ ଆସେ?
ଅଳ୍ପ ଅଳ୍ପ ଅଧିକ ଆସିନି।
ଆଚ୍ଛା କଣ କଣ ଶିଖିଚନ୍ତି କହିଲେ?
ତରକାରୀ ମାନେ ପନିର ତରକାରୀ ହଉଚି ଛତୁ ତରକାରୀ। ଉଁ ଭଜା ଡାଲି ଡାଲମା।
ଆଛା ପନିର ତରକାରୀ କେମତି କରୁଛନ୍ତି?
ନର୍ମାଲ ମାନେ କିଛି ଇ କରୁନି ନାଇଁ କିଛି ଅଲଗା ପ୍ରକାର ନାଇଁ। ସେମିତି ଇଏ ପନିର ଟାକୁୁ ଆଗେ ତେଲ ରେ ତେଲରେ ଗରମ କରିକି ତାପରେ ପାଣି ଢାଳିକି ତାପରେ ଇଏ
ଫାଷ୍ଟ କଣ କରିବେ ହଁ ହ ମୁଁ କହିଦଉଛି ଫାଷ୍ଟ କଣ କରିବେ ପନିରକୁ ଅ କାଟିଦେବେ କାଟିଲା ପରେ ତାକୁ ତେଲରେ ଛାଣିଦେବେ। ଛାଣି ଦେଲା ପରେ ତାକୁ ଟିକେ ପାଣିରେ ପକେଇଦେବେ ଆ ଅଧିକ ଯଦି ତେଲ ଥିବ ସେଇଟା ବାହାରିଯିବ ତାପରେ ଅ ଆପଣ ଯାହାବି ମସଲା ରଖିଥିବେ ପିଆଜ, ରସୁଣ, ଅଦା ଖାଆନ୍ତୁ ନହେଲେ ବିନା ପିଆଜ, ରସୁଣ ରଖିଲେ କାଜୁ, ମଗଜ ଅ ଏସବୁ ଜିନିଷ ଅଦା, କଞ୍ଚାଲଙ୍କା ସବୁ ପକେଇ ବାଟିଦେବେ। ବାଟି ଦେଇକି ତେଲ ଦେଇକି ତା ଦେହରେ ଟିକେ ଜିରା କି ଫୁଟଣ ଦେଇକି ଘୃସଙ୍ଗ ପତ୍ର ଟିକେ ପକେଇଦେବେ। ତାପରେ ମସଲା କଷିଦେବେ। ମସଲା ପରେ କ୍ୟାପସିକମ ଯଦି ଦବାରେ ଥିବ କ୍ୟାପ୍ସିକମ ବି ସେମିତି ଛାଣିକି ରଖିଥିବେ କ୍ୟାପସିକମ୍ ଟିକେ ଦେଇଦେବେ ତାପରେ ପନିର ଦେଇଦେବେ। ତାକୁ ଟିକେ ଫୁଟିବା ପାଇଁ ଛାଡ଼ିଦେବେ ଦଶ ମିନିଟ୍ ତାପରେ ହେଇଯିବ ଆଉ ପନିର ତରକାରୀ ଆଉ। ଯଦି ବଟର ଖାଉଥିବେ ତା ଉପରେ ଟିକେ ବଟର ଦେଇଦେବେ। ହ
ହଁ
ଆଉ କଣ ଜାଣିଛନ୍ତି କୁହନ୍ତୁ ଆଉ ଏବେ କୁଆଡେ ବୁଲିବା ପାଇଁ ଯାଇଥିଲେ ଭଲ ଜାଗା ପ୍ରସିଦ୍ଧ ଜାଗା?
ନାଇଁ ଯିବାରେ ତ ଅଛି ମାନେ ରଥଯାତ୍ରା କୁ ପୁରୀ ଯିବାର ଅଛି।
ଆଚ୍ଛା କଣ ସାତ ଦିନ ଯାକ ପୁରୀରେ ରହିବେ ବାହୁଡା ପର୍ଯ୍ୟନ୍ତ?
ନା ନା
ଖାଲି ରଥରେ ଆସି ବୁଲିକି ପଳେଇବେ ଆଛା।
ତାପରେ ମାନେ ଆପଣ ଭଗବତୀ ହେଇଛନ୍ତି କେବେ ମାନେ
ଆ ଭଗବତୀ କୋଉ ଜିଲ୍ଲାର ଗଞ୍ଜାମ କି?
ନା ନା ଏଇ ଜଉ ଆ ହ ମାନପୁର
ବାଣପୁର ଭଗବତୀ ନାଇଁ ମୁଁ ବାଣପୁର ଭଗବତୀ ଯାଇନି।
ଆଛା ସି ହଁ
ହୁଁ ହୁଁ ସେଇ ଜାଗା କଣ କେମିତି କହୁନାହାନ୍ତି ଟିକେ?
ବହୁତ ସୁନ୍ଦର ଅଛି ବହୁତ ସୁନ୍ଦର ହେଇଛନ୍ତି ମାଆ ପୁରା।
ହୁଁ।
ଆମର ମାନେ ମୋର ସେଇଟା ହେଉଛି ମାମୁଁ ଘରଟା।
ଆଚ୍ଛା।
ହାଁ ମାନେ ସେ ଯୋଉ ହୋଲି ପୂର୍ବରୁ ମାନେ ପନ୍ ହୋଲି ନୁହେଁ ପଞ୍ଚ୍ ତୁଳସୀ ଯୋଉ ହୁଏ ସେଇ ଟାଇମରେ ସବୁ ମାଆ ଆଉ ମାନେ ପ୍ରଭୁମାନେ ସମସ୍ତେ ଗୋଟେ ଜାଗାରେ ବସନ୍ତି ପୁରା। ଉଁ ତାଙ୍କ ଜାଗା ଅଛି ସେଇଠି ବସନ୍ତି ସବୁ ହଁ ମାନେ ଯେମିତିଆ କଥା ହୁଅନ୍ତିନି ଆମେ ଯେମତି କ କଥା ହଉ ଗୋଟେ ରାଉଣ୍ଡ କରିକି ସେମିତି ସେମାନେ ବସନ୍ତି ସେଇ ଜାଗାରେ।
ଆଉ ସଭାର
ହଁ।
ଉଁ ତାପରେ କଣ ହୁଏ?
ତାପରେ ପୂଜାପୂଜି ହୁଏ ପୁରା। ତା ତାପରେ ସେ ମାନେ ମାଆ ଭଗବତୀ ଏଁ ମାଆ ଅ-ଅ-ଅ ଠେକିଲେଣି ଏମାନଙ୍କର ମାନେ ଯୋଉ ଭଉଣୀ ଥିବେ ସେମାନେ କଥାବାର୍ତ୍ତା ହେବେ ତାପରେ ଘରକୁ ଯିବେ। ଘରୁକୁ ଗଲା ପୂର୍ବରୁ ଆମର ଯେମିତିକା ଭାର ନିଆଯାଏ ତାଙ୍କର ବି ସେମତି ଭଉଣୀ ଭଉଣୀ ଇଏରେ ଭାର ନେଇକି ଯାଆନ୍ତି।
ଭାର ଦବା ନବା ବି ଦିଅନ୍ତି।
ହଁ।
ଆଚ୍ଛା।
ବଡ଼ ଭଉଣୀଟା ଆସିଛି ତ ସାନ ଭଉଣୀ ପାଇଁ କିଛି ନା‌‌ କିଛି ଭାର ନେଇକି ଆସିଥିବେ।
ଆଚ୍ଛା। ଏଇଟା କୋଉ ଦିନରେ ହୁଏ ନା ସେ ମାନେ ଏମିତି? କୋଉ ବି ଦି ପୂଜାରେ ହୁଏ।
ନା-ନା ନେଇଁ ପଞ୍ଚୁ ଦୋଳ ବୋଲି ଗୋ ଗୋଟେ ଇଏ ଅଛି ସେଇ ଟାଇମରେ ହିଁ ହୁଏ, ଏଇ ମାର୍ଚ୍ଚକୁ ହିଁ ହୁଏ ହଁ ହଁ।
ଆଚ୍ଛା। ଆଉ କୋଉ ଜାଗା ଯାଇଛନ୍ତି? ଭଗବତୀ ଅଛି ବାଣପୁରରେ, ବାଣପୁରରେ ଆଉ କଣ ଅଛି?
ବାଣପୁରରେ ତ ବହୁତ ଜାଗା ଅଛି ମାନେ ତାରିଣୀ ତାପରେ ଅ
ହ
ମାନେ ଯୋଉ ବହୁତ ଜାଗା ଅଛି ଟିକିରାଣୀ ମନ୍ଦିର ତାପରେ ଚା ଏ ଜଗନ୍ନାଥ ମନ୍ଦିର
ବାଣପୁର ଜଗନ୍ନାଥ ମନ୍ଦିର ବିଷୟରେ ଟିକେ କହିଲେ ଶୁଣିବା, ମୁଁ ଶୁଣିଥିଲି। ଉଁ ଆଉ ଟିକେ ଆପଣ କହିଲେ ବାଣପୁର ଜଗନ୍ନାଥ ମନ୍ଦିର ବିଷୟରେ।
ଆକ୍ଚୁଆଲି ସେଇ ଜାଗାରେ ହିଁ ଜଗନ୍ନାଥ ଲୁଚିଥିଲେ।
ଆଚ୍ଛା ବାଣପୁରରେ ଜଗନ୍ନାଥ ଲୁଚିଥିଲେ।
ହଁ। ତ ସେଇଠୁ ମନ୍ଦିର ଟା ତିଆରି ହେଇଚି।
ମନ୍ଦିର ପୁରୀ ମନ୍ଦିର ପରିକା ବଡ ମନ୍ଦିର ନାଁ। ମାନେ ଟିକେ କମ୍ ହେବ ଆଚ୍ଛା। ଚତୁର୍ଦ୍ଦାମୁରତୀ ଅଛନ୍ତି ନାଁ ଖାଲି ଜଗନ୍ନାଥ ଅଛନ୍ତି।
ନାଇଁ ଜଗନ୍ନାଥ ସୁଭଦ୍ରା ବଳଭଦ୍ର ତ ରି ସମସ୍ତେ ଅଛନ୍ତି ମା ଲକ୍ଷ୍ମିମି ମା ଜଲ୍ଦି ଯା ଆ ଅନ୍ନାଥ ରହି ସେଧି ତ ମା ଲଷ୍ମୀ ବି ରହିବେ।
ହଁ। ଆଉ ପୁରୀ ମନ୍ଦିର କେବେ ଆସିଛନ୍ତି?
ପୁରୀ ତ ଇଏ ମାନେ ରଥଯାତ୍ରା ସମୟରେ ହିଁ ଯିବି।
ଆଚ୍ଛା ୟା ପୂର୍ବରୁ ଆଗରୁ କେବେ ଆସିଛନ୍ତି?
ହଁ ଯାଏ ତ ମାନେ ଦ ଜଗନ୍ନାଥ ଦର୍ଶନ ଅ ଦର୍ଶନ କରିବା ପାଇଁ ଯାଏ ସାଙ୍ଗଡ ଡୋରି ଯେତେବେଳେ ଲାଗିବ। ସେତଳେ ହିଁ ଯାଇ ହବ।
ହଁ ଡୋରି ନ ଲାଗିଲେ କେହି ବି ଜଗନ୍ନାଥଙ୍କୁ ଦର୍ଶନ କରିପାରିବେନି। ଯେତେବେଳେ ଜଗନ୍ନାଥଙ୍କ ଇଚ୍ଛା ନ ହେବ ଆମକୁ ଦେଖିବା ପାଇଁ ଆମେ ସେ ପର୍ଯ୍ୟନ୍ତ ଜାଗାକୁ ଦେଖିପାରିବାନି।
ହଁ ସେଇଟାତ ସତ କଥା।
ହୁଁ ଆଉ ମହାପ୍ରସାଦ ପାଇ ଚନ୍ତି ନାଁ ନାଇଁ ପୁରୀରେ?
ମାହାପ୍ରସାଦ ପାଇଚି।
ପୁରୀ ମହାପ୍ରସାଦ କଣ ଭିନ୍ନ ଲାଗେ ଆପଣଙ୍କୁ ଅନ୍ୟ ଜାଗା ଅପେକ୍ଷା।
ଅନ୍ନ ଟାମି ମାନେ ବହୁତ୍ ଆତ୍ମା ତୃପ୍ତି ମିଳିଯାଏ ଯେମତି ମାନେ ଖାଇଲା ସୁ
ହଁ ସବୁଠୁ ଭଲ ଲାଗେ ଯୋଉ କନିକା ଭୋଗ। ଆଉ ପୁରୀର ଡାଲି ଡାଲି ବହୁତ୍ ଭଲ ଲାଗେ। ମିଠା ଡାଲି ତିଆରି କରନ୍ତି।
ହଁ।
ଆଉ ଆଉ ଭଲ ବନାନ୍ତି ଖିରି। ବହୁତ୍ ଭଲ ଲାଗେ ସହଜରେ ତ ମହାପ୍ରସାଦ ସମସ୍ତେ କଣିଆ ପାଇବା ପାଇଁ ଅନେଇକି ବସିଥାନ୍ତି। ଅ ପୁରୀର କହିବାକୁ ଗଲେ ଟଙ୍କ ତୋରାଣୀ।
ହଁ ସେଇଟା ତ ମେନ୍ ଟା।
ହଁ ପୁରୀର ଟଙ୍କ ତୋରାଣୀ। ଆ ଖରା ଦିନେ ସ୍ପେଆଲି ମାନେ ବହୁତ୍ ଭଲ ଲାଗେ।
ବହୁତ୍ ଭଲ ଲାଗିଲାନି। ଆ ପେଟା ଥଣ୍ଡା କରିବା ପାଇଁ ଆଣ୍ଡ ଟେଷ୍ଟ ହିସାବରେ ବହୁତ୍ ବଢିଆ ଲାଗେ।
ହଁ। ଆଉ ପୁରୀର ନିର୍ମା ଫେଣି ଖଜା ଭୋଗ ଫେଣି ଭୋଗ।
ଆପଣଙ୍କୁ ଫେଣୀ ଭୋଗ ଭଲ ଲାଗେ?
ହଁ ମତେ ଫେଣୀ ଭୋଗ ହିଁ ଭଲ ଲାଗେ।
ମତେ ବି ବହୁତ୍ ଭଲ ଲାଗେ।
ଆ ଫେଣୀ ଭୋଗ ଲିଙ୍ଗରାଜରେ ବି ମିଳୁଚି ଲିଙ୍ଗରାଜଙ୍କ ଫେଣୀ ଭୋଗ। ଆଁ ଉଁ ସ୍ଵାଦ କିନ୍ତୁ ମାନେ ଅଲଗା ଅଲଗା କାଳିଆ ପାଖରେ ଜଗନ୍ନାଥଙ୍କ ପାଖରେ। ଫେଣୀ ଭୋଗର ସ୍ଵାଦ ଯେମିତି ଲିଙ୍ଗରାଜଙ୍କ ପାଖରେ ଫେଣୀ ଭୋଗର ସ୍ଵାଦ ଅଲଗା।
ହଁ ସେଇଟା ବି ସତକଥା।
ହଁ।
ଆପଣ କେବେ ଲିଙ୍ଗରାଜ ଆସିଛନ୍ତି?
ହଁ ଲିଙ୍ଗରାଜ ବହୁତ ପାଖରେ ଏଠୁ ମୋର। ହଁ ହ ଯେତେବେଳେ ହୁଏ। ଭଗବାନ ଡାକନ୍ତେ ସେତେବେଳେ ଯାଏ ଟିକେ ବୁଲିଦେଇ ଆସେ। ଆଉ ଶିବରାତ୍ରି ତ ସେଇଠି ଫେମସ୍ ପୁରା।
ହଁ ସେଇଟା ସତ କଥା ଆମେ ବି। ପ୍ରଥମେ ଓଲ୍ ଟାଉନ ରେ ହଁ ଥିଲୁ।
ଆଚ୍ଛା। ଠିକ ଅଛି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଧନ୍ୟବାଦ ଜୟ ଜଗନ୍ନାଥ।